ହାଲୋ।
ହାଲୋ ହଁ ନମସ କାର କୁହନ୍ତୁ।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛ ସବୁ ଆପଣ କେମିତି ଅଛନ୍ତି?
ଠାକୁରଙ୍କର ଦୟାରୁ ଏଇ ଚାଲିଛି ଆଉ ହୁଁ।
ଆଚ୍ଛା ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି? ବହୁତ ବଢିଆ କଥା।
ଆଜିକାର ପାଗ କେମିତି ହେଇଛି ଆପଣଙ୍କ ସେପଟେ?
ଆମର ଏପଟେ ଆଜି ବହୁତ ବର୍ଷା ତ ଲାଗି ରହିଚି, ଏବେ ବି ଟିକେ ଟିକେ ବର୍ଷା ବର୍ଷା ପକାଉଛି। ବର୍ଷା ପାଗ ଯେହେତୁ ଟିକେ
ଆଜ୍ଞା ଆପଣଙ୍କର ଭଏସଟା ବୋଧେ ଟିକେ ଟିକେ କଟି କଟି ଯାଉଛି ନେଟୱର୍କ ବି ପ୍ରୋବ୍ଲେମ ରହୁ
ବର୍ଷା ଯୋଗୁଁ ବର୍ଷା କୁ ନେଟୱାର୍କ ପ୍ରୋବ୍ଲ ରହୁଚି।
ହୁଁ ମାନେ ଏବେ କଲ କରିବୁ ଆଜ୍ଞା ଆଜ୍ଞା।
ହଁ କୁହନ୍ତୁ।
ମୁଁ କହିଲି ଏବେ ଆହୁରି ଏତେ ସୁବିଧା ହେଇଯାଇଛି କମ ସେ କମ ଫୋନ ରେ ହେଲେ କାହା ସାଙ୍ଗେ ଟିକେ ଗପି ହଉଚି, ଆଗ କାଳିକା ଲୋକ ମାନେ ସେତକ ସୁବିଧା ବି ନଥିଲା ନୁହଁ କି।
ନାଇଁ ବା। ସେତେବେଳେ ଚିଠି ଲେଖା ହଉଥିଲା ଏବେ ଯେହେତୁ ଫୋନ ଆଛା ହୁଁ ହୁଁ ଉଁ ଏବେ ବୋ
ମାନେ
। ତା ପରେ ଫୋନ ରେ ଭଲ ମନ୍ଦ କାମ । ମାନେ ଆମେ ବି ।
ଆଜ୍ଞା।
। ଆମର ଆଜି ଏଆ ହବ ସେଆ ହବ ସବୁ। ।
ଆଜ୍ଞା। ମାନେ ଏବେ ମାନେ ଦୂରତା ଟାକୁ ମାନେ ପାଖ କରିଦେଇଛି ଫୋନ୍ ମାଧ୍ୟମରେ ଆଉ। ମାନେ ଆଗରେ କେହି ଗୋଟେ ଚାଲିଗଲେ ବି ସେ ଚିଠି ପହଞ୍ଚିବ ଯାଇକି ତାଙ୍କର କାମ ରେ ସରିଯାଇଥିବ ହେଟା ଚିଠି ପହଞ୍ଚି ନଥିବ। ଆଉ ଆଜି କାଲି ତ ସାଙ୍ଗେ ସାଙ୍ଗେ ସବୁ ମାନେ ଉଁ ଭିଡିଓ କଲ କରି ଦେଖି ଦୋଉଚନ୍ତି କଲ କରିକି କଥା ହେଇଯାଉଛନ୍ତି
ଫୋନ ଫୋନ ଏତେ ସୁବିଧା କରିଦେଇଛି ଯେ ମାନେ ଆଉ କହିବା ପୁରା ଅଲଗା। ପ୍ରକାର ଯେହେ ଯେମିତି କିି ଆମର ଉଁ ଯେମିତି ବାହାରେ ଯିଏ ବି ରହିଲେ ଆମେ ଗୋଟେ କଥା ଯେଉଁଠି ଯାହା ହେଲା ଆମେ ପୁରା ଆଗସ୍ ଜାଣିପାରୁଛେ। କାଇଁ ଆଗରୁ ଆଉ ଆମେ ଜାଣିପାରୁଥିଲେ କି ତାପରେ କେତେ ସେ ଘଟଣା ଘଟି ସାରିବା ପରେ ଲୋକୋମାନେ ଆସିକି କୋହୁଥିଲାଠୁ ଖବର ଯାଇ ପହଞ୍ଚିଲା ଠୁ ଜାଣିପାରୁଥିଲେ ଏବେ ଫୋନୋ ତ ବୋହୁତ ସୁବିଧା କରେଇ ଦେଇଛି ତାପରେ ପାଠ ପଢା ବି ପିଲାଙ୍କର କୋରୋନା ଟାଇମ୍ ରେ ଯୋଉ ଅସୁବିଧା ହେ ଥିଲା ଆପଣ ଜାଣିଥିବେ। ଫୋନ ରେ ବି ପିଲାମାନେ ପାଠ ପଢି ପାରିଲେ, ଫୋନ ରେ ବି ଖାଇବା ଜିନିଷ ଜାଣିଥିବ କୋରୋନା ପାଇଁ କେମିତି ସବୁ ଅସୁବିଧା ବାହାରକୁ ଯାଉନଥୁଲେ ପନିପରିବା କିଣି ପାରୁନଥିଲେ। ତା ଫୋନ ରେ ବି ସବୁ ଅର୍ଡର କରୁଥିଲେ ସବୁ ଫୋନ ରେ ଆସି ଯାଉଥିଲା।
ଆଜ୍ଞା ହସ୍ ସୁବିଧା ବି ହେଇଛି ଯେମିତି ସେମିତି ଆବେ ଏବ୍ ଏଡଭାନ୍ସ ଟା ମାନେ ଅଁ ଖରାପ ବି କିଛି ହଉଛି। କିନ୍ତୁ ସୁବିଧା ଯେମିତି କୁ ଖରାପ ସେମିତି ମାନେ ସମାନ ସମାନ ହିଁ କହିବେ।
ହଁ ଆଚ୍ଛା କିନ୍ତୁ ଟିକେ ଆ ଆମ ମତରେ ଫୋନ୍ ଟା ବୋହୁତୁ ସୁବିଧା କରେଇ ଦୋଉଛି କିନ୍ତୁ ଅସୁବିଧା ତ ବୋହୁତ କିଛି ଅଛିକି।
କାହିଁକି ନା ଦେଖନ୍ତୁ ଗରିବ ଲୋକୋମାନେ ସବୁ ପଇସା ପତ୍ର ଯେମାନେ ଜାଣି ନାହାନ୍ତି ସେ ପଇସା ସବୁ ଫ୍ରଡ କରି ନେଇ ଯାଉଛନ୍ତି ଏଇ ଫୋ ଆଜ୍ଞା ବା। ଫୋନ ମାଧ୍ୟମରେ ଝିଅ ମାନଙ୍କର ଯୋଉ ଖରାପ- ଖରାପ ସବୁ ଇଏ କରୁଚନ୍ତି ସେଗୁଡା ସୋଶାଲ୍ ମିଡିଆରେ। ତାଙ୍କର ଇଜ୍ଜତ ସାଙ୍ଗରେ ଖେଳୁଛନ୍ତି ମାନେ, ବିଭିନ୍ନ ପ୍ରକାରର ସବୁ ଆଜି କାଲି। ମାନେ କୁହନ୍ତିନି କି, ଯୋଉ ଜିନିଷ ଟା ଯେତେ ଉପକାରୀ ସେତେ ବି ମାନେ, ଖରାପ ବି ସେତକ। ଯେ ଭଲ ଭାବରେ ୟୁଜ କରି ଜାଣିଲେ ସେ ଭଲ କାମରେ ଲଗେଇଲେ। ଆଉ ଯିଏ ତାକୁ ଖରାପ ଭାବରେ ୟୁଜ କଲେ ସେ ଖରାପ ବାଟକୁ ଗଲେ ଆଉ। ହଁ।
ଆଜ୍ଞା। ମୋଟା ଜଣ ଉପରେ ଡିପେ କରେ ଖରାପ
ଆଜ୍ଞା।
କହିଲି ଜଣଙ୍କ ଉପରେ ହିଁ ନିର୍ଭର କରେ ଆମେ ଚାହିଁଲେ ଭଲ ହେଇପାରିବା ଆମେ ବି ଚାହିଁ ଚାହିଁଲେ ଖରାପ ହୋଇ ପାରିବା, ମୋବାଇଲ ର କିଛି ବି ଭୂଲ ନଥାଏ ମୋବାଇଲ ହଁ ମୋବାଇଲ କହୁଚି କି ମାନେ ତମେ ଭୁଲ କର କି ଠିକ କର କିନ୍ତୁ ଏଇଟା ନିଜ ଉପରେ ଗୋଟେ ନିର୍ଭର କରିଥାଏ।
ଆଜ୍ଞା ଆଜ୍ଞା ମାନେ ଉ ଯୋଉଟାକୁ ଭଲ ଉପକାରୀ ଜିନିଷରେ ଭାବିବେ ଉପ ଉପକାରୀ ଜିନିଷରେ ଲଗେଇବେ ତାହେଲେ ଆପଣଙ୍କର ଉପକାର ହବ ଆଉ ସେଇଟାକୁ ଯଦି ଆ ଆପଣ ଖରାପ ଦୃଷ୍ଟିରେ ଦେଖିବେ। ତାହେଲେ ନିହାତି ଖରାପ ହବ ସେଇଟା ଏଟା ଠିକ କହିଲେ ଆପଣ। ମାନେ ଆମ ଉପରେ ଡିପେଣ୍ଡ କରିବା ଆମେ କେମିତି କଣ ତାକୁ ୟୁଜ୍ କରିପାରିବା।
ଆଜ୍ଞା।
ଆଉ ରୋଷେଇ ଆରମ୍ଭ ହେଲାଣି?
ଆଜ୍ଞା।
ଆପଣ ଫୋନରୁ ଆମର ରେସିପି ଦେଖିକି କରନ୍ତି?
ହଁ ସେମିତି ଗୋଟେ ଗୋଟେ ଯୋଉଟା ଭଲ ଲାଗିଥାଏ ରେସିପି ବନେଇଥାଉ ଏମିତି ନର୍ମାଲ କରାଏ। ତ।
ହୁଁ। ଏ ଆଜି କଣ ଖାଇବାର ବଣୁଚି?
ଖାଇବା ହଉଚି ଡାଲମା ଆଉ ଶାଗ ଭଜା। ଆଉ ଯୋଉ ଥାଏ ମୁଗ ଡାଲି ଜାଣିଥିବେ। ମୁଗ ଡାଲି ଟିକେ ହବ ଯେହେତୁ କୋଳଥ ଡାଲି କରିଥାନ୍ତୁ ବାପା କୋଳଥ ଡାଲିିକି ପସନ୍ଦ ନାହିଁ ତାପରେ ସେଥିଲାଗି ମୁଗ ଡାଲି କରାହବ ତା ତାପରେ ବି ଯେହେତୁ କୋଳଥ ଡାଲି ବୋଉଙ୍କର ପସନ୍ଦ ତାଙ୍କ ପାଇଁ ବି ଏଇଠି କରାହେବ।
ଉ ହୁଁ।
ଏମିତି କରିବାକୁ ପଡିବ ଆଉ।
ଆଜ୍ଞା ମାନେ ସମସ୍ତଙ୍କର ପସନ୍ଦ ନେଇକି ଆଉ। ହୁଁ ଆଉ ଆପଣଙ୍କର? କଣ ପସନ୍ଦ?
ଆମର ସନ୍ଦ ଥାଏ ଆମ କଣ କିଏ ବା ପୂରଣ କରିବ, ଆମେ ନିଜେ ନିଜେ ଦୋଷ କହୁଚି ସେଇଥିରେ ଆଡ଼ଜଷ୍ଟ କରିକି ରହିବାକୁ ପଡିବ।
ଆଜ୍ଞା ଆଜ୍ଞା ମାନେ ଆ ଆମେ ସବୁ ନା ନା ଗୋଟେ ଝିଅର ଗୋଟେ ଏମିତି ହେଇଯାଏ ଯେ ବାପ ଘରେ ଯେତେବେଳେ ଥିବେ ମା ପଚାରିବେ ମା ତୁ ଆଜି କଣ ଖାଇବୁ ଆଜି କଣ କରିବୁ ସେଇ ହିସାବରେ ଯେତେବେଳେ ଆମେ ମା ହେଇଯିବୁ କି ଆମେ ବୋହୂ ହେଇଯିବୁ ଆଉ ଆମର ପସନ୍ଦ ସେଠାରେ କିଛି ଠିକାମ। କହିବନି ଆମେ କଣ ଖାଉ ଆମକୁ କଣ ପସନ୍ଦ ଏଇଟା କେହି ପଚାରନ୍ତିନି।
ସେଇଟା ଠିକ କରି ଏମିତି କଥାଟା ଆଉ ନାଇଁ ନାଇଁ ଝିଅ ନାହାନ୍ତି।
ହୁଁ ହୁଁ। ମୋର ବି ଗୋଟେ ଝିଅ ଅଛି ସେମିତି ମୁଁ ଭାବୁଛି ମୁଁ କହିଲି ମୁଁ ଯେମିତି ମୋ ମା ପାଖରେ ଗେହ୍ଲି ହେଇକି ବଡ଼ ହେଲି ପୁଣି ଆସିକି ଏଠି ସବୁ ମାନେ ଚେନ୍ଜ୍ ହେଇଗଲା ସେମିତି ସେ ଏବେ ମାନେ କୁହନ୍ତିନି କି ମା ପାଖରେ ହିଁ ସବୁ ଫଟ ଥାଏ ତାପରେ ତ ଶାଶୁ ଘରକୁ ଗଲେ ସବୁ ଭୁଲିଯାନ୍ତି ଆଉ।
ଠିକ୍ କଥା।
କୁଆଡେ ବୁଲାବୁଲି ହେଲେ କହିବେ ଆମେ ମା ଏଇଠିକୁ ଯିବା ମା ସେଇଠି ଯିବା।
ଛୁଆ ମାନଙ୍କର ତ ବୁଲିବା ପାଇଁ ବହୁତ ଆଗ୍ରହ ଥାଏ। ହଁ ପିଲାମାନାନଙ୍କର ବୁଲିବା ପାଇଁ ଅଗ୍ରହ ଥାଏ ଯେହେ ଯେହେତୁ ଗୋଟେ ପିଲାର ଆଗ୍ରହ ଅଛି ମା ମାନେ ତ ନିହାତି ପୂରଣ କରିବେ ମା ବିଷୟରେ ତ କହିଲେ ନ ସରିବ ମା ତ ଗୋଟେ ମା ଯେତ ପିଲା ପାଇଁ କରିଥାଏ ଏମିତି ଦୁନିଆରେ କେହି ବି କରିନାଥାନ୍ତି ମ ତା ମା ହଉଛି ତାର ପ୍ରଥମ ମା ବି ତାର ହଉଛି ମାନେ ମାନେ ଲାଷ୍ଟ କି ଯେମିତି କିି ସବୁ ମାନେ କାମରେ ଥାଏ ଆଗ ଗୋଟେ ଯାହା ଗୋଟେ ଆମକୁ କଷ୍ଟ ପାଇଲେ ଆମେ ଯେମିତି ମାଆ କୁ କଥା ଭାବିଥାଏ ନାଇଁ ମୋ ମା ଥିଲେ ଏମିତି କି ସେମତି କରିଥାନ୍ତା ମାନେ ଶାଶୁଘରକୁ ଆସାରିଲା ପରେ ଯେତେବେଳେ ଗୋଟେ କଷ୍ଟ ସେତେବେଳେ ଆମେ ଫାଷ୍ଟ କାହାକୁ ଫିଲ୍ କରେ କହିଲ ମାଆ କୁ। ନା ନିଜ ସ୍ୱାମୀ କି ସେତେ ଳି ମାନେ ଫିଲ୍ କରି ହୁଏନି। ସେମିତି କରିଛି ବୋଲି ଆଗକୁ
କୁହନ୍ତି ଯେ ଝିଅ ମାନେ ବେଶୀ ମା ସାଙ୍ଗରେ କଥା ହେଲେ ପୁଣି ଖରାପ ହେଇଯାଆନ୍ତି କିନ୍ତୁ ଏଇଟା ଭୁଲ କଥା ସିଏ ସବୁ କଥା ଯଦି ମା କୁ କହିବେ ତାହେଲେ ମା ହିଁ ତାକୁ କୁ ଭୁଲ ବାଟ ଠିକ ବାଟ କହିବେ ହଁ ବହୁତ ମାନେ ରେୟର ସେମିତି ଥାନ୍ତି।
ଦୁନିଆରେ ଏମିତି ସମସ୍ତେ ଅଛନ୍ତି କିଏ ବି ମାନେ ଠିକ କଥା କହିବେନି ମାନେଝିଆ ଭୁଲ ବାଟରେ ବତେଇଦେବେ। କିନ୍ତୁ ଏମିତି ଜଣେ ଲ ମଣିଷ ଅଛି ସିଏ ହଉଛି କେବଳ ମା କି ତା ପିଲାମାନଙ୍କୁ ସେ ଠିକ ବାଟରେ ନେଇଥାଏ ଠିକ ଠିକ୍ କଥା କହିଥାଏ ଠିକ୍ ରେ ମାନେ କାମ ବା ସବୁ କଥା ତାକୁ ଠିକ୍ ଠିକ୍ ଭାବରେ ଶି ହେଇଥାଏ ଆଉ ସେ ଠିକ୍ ହବା କିନ୍ତୁ ଗୋଟେ ପିଲା ଉପରେ ଡିପେଣ୍ଡ କରିଥାଏ। ମା ତ ସବୁବେଳେ ଚାହେଁ ଗୋଟେ ପିଲାର ସବୁବେଳେ ଠିକ ଚାଏଁ ମାନେ ତାର କିଛି ବି ମାନେ ଏ ଗୋଟେ ଖୁସି ସବୁବେଳେ ମାନେ ନିଜ ମା ଗୋଟେ ତା ଜୀବନକୁ ପଛରେ ପକେଇ ଦେଇେଇ ଗୋଟେ ପିଲାର ଜୀବନକୁ ସେ ମାନେ ସୁରକ୍ଷିତ ରଖିବା ପାଇଁ ଚାହିଁଥାଏ।
ଆଜ୍ଞା ମାନେ ସିଏ ଦେଖିବେ ପିଲା ମନ୍ ତାର ଭୁଲ କୁ ବି ଲୁଚେଇବେ ବି ବାହାରେ। ସମସ୍ତଙ୍କ ସାଗ୍ନାରେ ସାମ୍ନାରେ ତାକୁ ଭଲ ବି ସେ ହିଁ କରିବେ।
ସିଏ ଜାଣିଥିବେ ପିଲା ତ ନିହାତି ଭୁଲ୍ କରିବେ କିନ୍ତୁ ଗୋଟେ ମା ହିଁ ଜାଣିଥାଏ ମୋ ପିଲାର ଭୁଲ କିିନ୍ତୁ ଭୁଲ୍ଟା କେବେ ସେ ମା କହିନଥାଏ। ସବୁବେଳେ ସେ ପିଲା ହିଁ ଠିକ୍ ହିଁ କହିଥାଏ।
ନା ମୋ ମୋ ପିଲା ଠିକ୍ ବୋଲିକି ହି ସମସ୍ତଙ୍କ ପାଖରେ ସେ କୁହନ୍ତି। ହେଲେ ଆଉ ଅଲଗା ଲୋକ ତ ସେମିତି କରିବେନି ନା।
ନା ଭୁଲ୍ ମାନେ ଭୁଲ୍ ମାନେ ଅନ୍ୟ ଲୋକଙ୍କ କଥା ତ
ନା ଦେ ଅନ୍ୟ ଲୋକ କୁହନ୍ତୁ ନିଜ ବାପା କଥା ହିଁ କୁହନ୍ତୁ ନା ସେଇ ବାପା ବି କହିବେ ଯେ ନା ତୁ ଭୁଲ କରିଚୁ। କିନ୍ତୁ ମା କହିବେ ନା ନା ସେ କରିନି ଆଜ୍ଞା।
ତାପରେ ପିଲାମାନେ ମାଡ଼ ଖାଉଥିଲେ କୌଣସି ମା ର ମହାତ୍ମା କି ମନ ଜମା ବି ମାନେ ସହିବନି କାହିଁକି କି ମାନେ ତା ବାପା ବି ବାଡଉଥିଲେ ଗୋଟେ ମା ବି ସହିପାରିବ ନାହିଁ କାହିଁକି ସେତିକି ତା ମା ର ଭଲ ପାଇବାଟା ତା ପିଲା ପ୍ରତି ହିଁ ରହିଥାଏ। କିନ୍ତୁ ଆଜିକା ଦୁନିଆରେ ମା ସବୁବେଳେ ଠିକ ଥାଏ କିନ୍ତୁ କିଛି ପିଲାମାନେ ଏ ଖରାପ ହେଇ ଯାଉଛନ୍ତି।
ନା ହଁ ଏମିତି ବି ଅଛନ୍ତି ମାନେ କ କହୁଛି ବା ମାନେ ଦଶ ମାନେ ଗୋଟେ ଦିଟା ମା ହିଁ ଏମିତି ଥିବେ ଯେ ତାର ମାନେ ଘିଅର ସଂସାର ଭାଙ୍ଗିବେ କି ତାଙ୍କର ମାନେ କିଛି ଭୁଲ ଫାଇଦା ଉଠେଇବାକୁ। ସବୁ ଚାହିଁବେ ଯେ ନାଇଁ ମୋ ଝିଅ ଭଲରେ ଥାନ୍ତୁ ମୋ ପିଲାମାନେ ସବୁ ସୁଖରେ ଥା ନ୍ତୁ ପୁଅ ହଉ ଚାହେ ଝିଅ ହଉ କି ବି।
କେହି ବି ଥିଲେ ବି ଲୋକ ମନା କରିଦବା କିନ୍ତୁ ମାଆ କୁ ଗୋଟେ ଜିନିଷ ମାଗିବା ମା ନିଜ ଜୀବନକୁ ବାଜି ଲଗେଇ ନିଜ ଜୀବନକୁ ବିକ୍ରି କରିକି ଏ ତା ପିଲାର ମାନେ କଥାକୁ ସେ ପୂରଣ କରିଥାଏ।
ଆଜ୍ଞା ସେ ନିହାତି ଭାବରେ ତାର ମାନେ ଆଶା କ ପୂର୍ଣ କରିବେ ହଉ ଆଜ୍ଞା ଠିକ ଅଛି। ତାହେଲେ ରଖୁଛି ଆଉ ଥରେ କେତେ ଗଟେ କଥା ହବ ଆ ଆଜ୍ଞା। ହୁଁ।